ହାଲୋ ହଁ ଭାଇ ଭଲ ଅଛନ୍ତି କି ଆପଣ?
ହଁ ଭଲ।
ଆଉ ରଜରେ କୁଆଡେ ଗଲେ
ରଜ ତ ସଇଲାନି।
ନାଇଁ ଆପଣ କଣ କହୁଥିଲେ
ରଜରେ ମୁଁ କୁଆଡେ ଗଲିଣିି ଆମ ଘରେ ସମସ୍ତେ ବୁଲିଲେ ମତେ କୁଆଡେ କିଛି ନେ
ଏ ହେ କଣ ଏମିତି କାହି ହେଲା କଣ ହେଲା?
ପାଞ୍ଚ ନିବାସ ଯାଇକି ଫଟୋ ଫଟ ସମେ ଉଠେଇଲେ ମତେ ପଠିକି କେ ଡାକିଲେନି।
କଣ ତମେ ଯାଇଥାନ୍ତ ନା ମିଶିକି ଆଉ ସେ ଡାକିଲେନି
ଆଉ ପୁଣି ମୋ ମଉସା ଅଛନ୍ତି ଦଳିଆ ମଷା ତାଙ୍କରି ଅଟେରେ ସବୁ ଯାଇ ବୁଲିଲେ କିନ୍ତୁ ମ ମତେ ଟିକେ ଡାକିଲେନି।
ହେଲା ଏ ସମେତେ ବୁଲିଲେ ହେଲା କେହି ଟିକେ କହିଲେନି କି ପୁଅ ଯିବୁ ଏଇଠି କେହି ଟିକେ କେହି ପଚାରିଲେନି।
ଉଁ।
ହେଲା ସବୁ ଯାକ ବୁଲିଲେ।
ଆଜି କାଲିକା କଳି ଯୁଗ ଯେମିତି ହେଲାଣି ଲୋକ ତ ଧୀରେ ଧୀରେ ସ୍ଵାର୍ଥପର ହେଇଗଲେଣି। ଲୋକ ମାନଙ୍କର ଆଜିକାଲି ଖାଲି ନିଜ କଥା ଚିନ୍ତା କରୁଛନ୍ତି ସତ କଥା ଆଉ ତମେ ତ କଣ କହୁ କହୁଥିଲ ଚିକୁ ଭାଇ ଆସିବେ ମୁଁ ଯିବି
ସି ସିଏ ଅଧା ବାଟ ରେ ଓଦା ହେଇସାରିଲାଣି ଯୋଉ ବର୍ଷା ହଉନି
କାଇଁ ବା ବର୍ଷା କାଇଁ ମୁଁ ଏଇଠି ଠିଆ ହେଇଛି ବାଲକୋନ ରେ କାଇଁ କଉ ବର୍ଷା ନାହିଁ ପୁରା ଶୁଖିଲା ପାଗ।
ତ ଏଇଠି ନାହୁଣୁ
କୁଆଡେ ଯାଇ କୁଆଡେ କହୁଚ ସେଦିନ ଗଲେ ବ୍ୟା ଉଡିକି ଯାଇକି ଆ ଦି ତିନି ମିିନିଟରେ।
ହଁ ସେ ତାଙ୍କ ଡେଣା ନାଗିଚି ସେ ଉଡିକି ଯିବେ ଯେ ତ ଗାଡିରେ ଗଲେ କହିଲା ଉଡିକି ଗଲେ।
ହଁ ବା ସେଇ ଗାଡିରେ ଗଲେ ଉଡି ଉଡିକି ଗଲେ ପୁରା ଜୋର ଜୋର ପଳେଇଲେ।
ହଁ ଅମ୍ ଆମ ସାଣୀ ମନ୍ଦିର ଟାଙ୍କି ଦେଖିଥିଲ କେମିତିଆ
ହଁ ଟ୍ରାଫିକ କଣ ଆମେ ତ ଡେଲି ଯିବାସିବା କରୁଚୁ ଆମ କଲେଜ ଟେ ଆଗେରେ ନା। ଆମେ ତ ଡେଲି ସେ ଟ୍ରାଫିକ ଦେଇ ଯିବା ଆସିବା କରୁଚୁ ତ ଆମେ ଆମେ କହିପାରିବୁ ଅଧିକ।
ହଁ ସିଏ ଯୋଉ ଟ୍ରାଫିକ ରେ ଆଉଚି ସେ ବାଟରେ ଟ୍ରାଫିକ ପୋଲିସ ଅଟକେଇ ତୀ ଇଏ ବସା କାନ୍ଦୁଚି ନା ଆଗକୁ ଯାଇପାରୁଚି ନା ପଛକୁ ସେମତି ରେନକୋଟ ପିନ୍ଧିନି ଗଲା ଓଦା ହଉଛି ଆଉ।
ଓହୋ ନାଇଁ ଭଲ ଯେତେ ଦା ଟିକେ ହେବେ ଶରୀର ଥଣ୍ଡା ରହିବ ତାଙ୍କର ତ ସେମତିରେ ମୋଟା ଲୋକ ଶରୀର ସବୁବେଳେ ଗରମ ରହୁଚି ବର୍ଷା ପାଣି ଟିକେ ପଡ଼ିଲେ ଓ ମାନେ ଥଣ୍ଡା ହେବ ମୁଣ୍ଡଟି ତାଙ୍କର।
ନାଇଁ ଆମ କଲେଜରେ ତାଙ୍କର ଯୋଉ ପଳେଇଲେ ତାଙ୍କ ମ୍ୟାମ ପଳେଇଲେ ମାନେ ରିଟାଏଡ ହେଇଗଲେ ତାଙ୍କୁ ବହି ଖାତା ଆଉ ଆଗ ଯୋଉ ଆଗୁକୁ ଯୋଉ ସବୁ ମାନେ ପରୀକ୍ଷା ଅଉଛି ତାର କନ୍ସଚିନି ପତ୍ର ସବୁ ଦେଇକି ପଳେଇଲେ। ସେ ମାନେ ଏଇନା ଟୋଟାଲେ ପୁରା ବିନ୍ଧାସରେ ଅଛି ଲଟରୀ ମାନେ ପାଖରେ ଅକ୍ଚୁଲି ତାଙ୍କର ଯୋଉ ଦିଦି ଜେ ଥିଲେ ରିଟାର୍ଡ ନେଲେ ସେ ତାଙ୍କୁ ବହୁତ କାମ କରଉଥିଲେ। ହେଲା କାମ ମାନେ ବହୁତ କାମ କରଉଥିଲେ ଆମର ଏଇ ଯୋଉ ଯେମିତି ମାନେ ବୁହାବୁହି କାମ ହେଲା ତାପରେ କେତେବେଳେ ଗଛ ପତ୍ର ନ ଗେଇବେ କେତେବେଳେ ତାଙ୍କ ପାଇଁ ଜେରକ୍ସ କରିକି ଆଣିବେ ଏଇ ସବୁ କାମ ଦାମ ଏମାନଙ୍କଠୁ କରଉଥିଲେ ହେଲା ତା ପାଇଁ ମାର୍କ କା ଫାର୍କ ଦଉଥିଲେ ପ୍ରେଜେଣ୍ଟ ବି ଚଳେଇ ଦଉଥିଲେ ସବୁ କରୁଥିଲେ ଆଉ। ଏମତି ତାପରେ ସେ ଯେହେତୁ ରିଟାୟାରମେଣ୍ଟ ନେଇଗଲେ ଇଏ ଯେହେତୁ ଏତେ କାମ କରୁଛନ୍ତି ସେଇ ଖୁସିରେ ୟାଙ୍କୁ ବହି କୋସଚିନି ଖାତା କଲମ ଯାହାବି ସବୁ ମାନେ ଦରକାର ଜିନିଷ ସବୁ ଯୋଗେଇ ଦେଇକି ଗଲେ। ଆଉ ଏମାନେ ବି ଫ୍ରେସୱାସ ପାଇଁ ଦେଇଥିଲେ ସାଢେ ଦି ହଜାର ଟଙ୍କା ଦେଇଥିଲେ ଫେସୱାସ ପାଇଁ। ତାକୁ ଫେସୱାସ ନା ଫେରୱାଲ ତାକୁ କଣ କହ
ହଁ ନାଇ ନାଇ ତାକୁ ସେଇ ଫେସ ଫ୍ରେସର ଫ୍ରେସର୍ଷ କହନ୍ତି। ହଁ ନାଇଁ ଏଇଟା ଗୋଟେ ଭଲ କଥା ଆଉ ଆପଣଙ୍କର ଯୋଉ ସୁ ଆମର ଯଉ ବଣ୍ଟି ମାଝୀ ବାବୁଙ୍କର ଆପଣଙ୍କର କଲେଣି ଆପଣ ହ୍ୱାଟ୍ସଅପ ରେ ତାଙ୍କର ପକେଇଛନ୍ତି।
ମଣ୍ଟିଆ ଆଉ ଯୋଉ ଆମ ପଯେଟେ ଇଏରେ
ବଣ୍ଟି ମାଝି ଏକଚୁଲି ମତେ ମନା କରୁଛନ୍ତି। କହୁଛନ୍ତି ମତ ତେ ଏବେ ମିଶାଅନି ଏବେ ଟିକେ ଘର କାମ ଚାଲିଛି କାମ ସରିଯାଉ ତାପରେ ମତେ ମୁଁ ନୂଆ କାମ ଦେଖୀବି ଏମିତି କହୁଛି ତ ଏପର୍ଯ୍ୟନ୍ତ ମିଶେଇନି
ଆପ ଆପଣଙ୍କର ଆପଣଙ୍କର ଦରମା ଆସିଲାଣି ମହାନ୍ତି ବାବୁ।
ନାଁ ଦରମା ଆମେ କଣ?
ଆପଣଙ୍କର ତ କାମ ବି ଆସିନି ବୋଧେ।
ନା।
ଆ ଧନ୍ଦା ଭାରି ମାନ୍ଦା କରୁଛି ଧନ୍ଦା ତାଙ୍କର ମାନେ ପ୍ରୋଜେକ୍ଟ ମ୍ୟାନେଜର କୁ ଯେତେ କମ୍ପ୍ଲେନ ଦବ ଶୁଣୁନାହିଁ ଜମା ଆଉ।
ଛାଡ୍ ସେ କଥା। ଆଉ ଆଜି ଚାରିଟା ବେଳେ ଖେଳିବୁ?
ଆଜି ଭାବୁଛି ଦିନଟା ଖେଳିବି ଯେ ତାପରେ ପରୀକ୍ଷାଟା ବି ଅଛି ଆଗକୁ ଭାବ ଭାବୁଛି କଣ କରିବି ପାଞ୍ଚଟା ବେଳକୁ ଟିଉସନ ଯିବାର ଅଛି ଦେଖାଯାଉ କଣ ଗୋଟେ କରିବେ ଆଉ କିନ୍ତୁ ମୁଁ ଯେତିକି ଭାବିଛି ଆଜି ଯଦି କମ ପିଲା ଆସିବେ ତାହେଲେ ଖେଳିବି ଯଦି ଅଧିକ ପିଲା ଆସିକି ହାଜର ହେଲେ ତାହେଲେ ମୁଁ ମୋର ବାଟେ ବାଟେ ପଳେଇବି ସେଆଡେ ମୋର ଅ ଛି ପଢାପଢି ଏହା ଥୟ କରିଛି। ବାକି ଦେଖାଯାଉ ଆଗକୁ ଏବେ ତ ସାଢ଼େ ତିନିଟା ହେଇଛି ଆହୁରି ଘଣ୍ଟାଏ ନ ରହିଲେ ଆସୁନାହାନ୍ତି କେହି।
ତାହେଲେ ଗୋଟେ କାମ କରିବା କି ହାଲୋ। ଗୋଟେ କାମ କରିବା। ପାନ ଦୋକାନ ଗୋଟେ ଖୋଲି ବସିବା।
ହଁ ମୁଁ ତ ଭାବୁଛି ଗୋଟେ କପଡା ଦୋକାନ ଟେ ଖୋଲିକି ରଖି ଥାନ୍ତି ତମେ କଣ କହୁଛ ପାନ କଥା ମୁଁ କହୁଛି ତମେ ପା ଶୁଣ ମୁଁ କହୁଛି ମୁଁ ଗୋଟେ ବଡ ଦୋ କାନ ଟେ ଖୋଲୁଛି କପଡା ଦୋକାନ ତମେ ସେଇ ତଳେ ଗୋଟେ ପାନ ଦୋକାନ ଖୋଲ ତମର ଯିଏ ଆସିବ ଆମ କପଡା ନବାକୁ ତମ ପାଖରେ ସିଏ ପାନଟା ଖାଇବ।
ନା ତୁ ମା କି କଥା ତୁ କେଡ ବଡ କପଡ଼ା ଦୋକାନ ଖ ଖୋଲିବୁ ବୋଲି କହୁଛୁ ମତେ ଗୋଟେ ଛୋଟିଆ ପାନ ଦୋକାନ ରଖିବା କଥା କହୁଛୁ ଭଲ ଆଉ କଣ?
ନାଇଁ ତମକୁ ମୁଁ ପାନ ଦୋକାନ କରିକି ଦେବି ତମେ ଖାଲି ପାନ ବିକ
ହଉ ଏଇଟା ଗୋଟେ କହିଲୁ ମନକୁ ପାଇଲା। ମୁଁ କହୁଛି ନହେଲେ ମତେ ମିଶେଇକି କପଡ଼ା ଦୋକାନରେ ରଖୁନୁ ମୁଁ ଭଳିକି ଭଳି ସାର୍ଟ ପ୍ୟାଣ୍ଟ ପିନ୍ଧିବି।
ନାଇଁ ଭଳି କି ଭଳି ତମେ ପିନ୍ଧିବା ଦରକାର ନାଇଁ ଭଳି କି ଭଳି ଲୋକଙ୍କୁ ଦବା ଦରକାରେ।
ହଉ ଦେବି ମୋତ-ମତେ କ୍ୟାସ୍ କାଉଣ୍ଟର ଭିତରେ ରଖିଦବୁ ଦି ଦିନ ଭିତରେ ଖୋଳ କରି ଛାଡି ଦେବି ତୋତେ।
ନାଇଁ ଖୋଳ କାଇଁ କରିବ ଲୋକଙ୍କୁ ତମେ ଭଲ ଦି ବିକିବନା।
ଆମ ତ ବିକାବିକି ସେଗୁରା ମୁଁ କହିପାରିବିନି। ମୁଁ ସେ ପଇସା ପତ୍ର କଲେକ୍ଟ କରିକି ରଖିପାରିବି।
ହଁ ହଉ ଯେତେ ହଁ ହଉ ତମେ କ୍ୟାସିୟର ହବ ଆଉ ପଇସା ପ ପତ୍ର ଯାହା ବିକା ବିକି ହେଲା ରଖାରଖି କରିବ।
ହଁ ନାଇଁ ସୋମ୍ୟ ଥରେ ମତେ ଏମିତି କହୁଥିଲା କି ଗୋଟେ ଗୋଦାମ ଖୋଲିବା ବୋଲି ହେଲା ମୁଁ କହିଲି କି ଗୋଦାମ ନା ଏମିତି ଖାଇବାକୁ ଗୋଦାମ ଖୋଲିବା। ମୁଁ କହିଲି ନାଇଁରେ ବାବା କେତେବେଳେ ତୁ ଭରା ଖାଇଦେବୁ, କେତେବେଳେ ମୁଁ ଖାଇଦେବି ଗୋଦାମ ସଫା।
ସେଇ ବା ଦି ସୋମ୍ୟତ ଭାଇ ତ ସେମିତିରେ ମୋଟା, ସେ ଥରେ ଖାଇବେ ମାନେ ଏକାଶହ ଦି କିଲୋ ଚାଉଳ ଦି କିଲୋ ଚାଉଳ ପାଞ୍ଚ କିଲୋ ଡାଲି ତିନି କିଲୋ ମଟନ୍ ଦଶ କିଲୋ ଚିକେନ୍।
ତିନି କିଲୋ ମଟର ତୁ ଶୁଣିଲେ ହସିବୁ। ବୁ ଶୁଣୁ, ଆମେ ବାଟରେ ଥରେ ଯାଉଥୁଲୁ ସୋମ୍ୟର ମୋର ଶୁଣୁ ସୋମ୍ୟର ମୋର ବାଟରେ ଯାଉଥୁଲୁ। ଏଇ ଯୋଉ ଆମର କୋଉଠି କହିଲୁ ହୀରାକୁଦୁ ଡ୍ୟାମ ଆଡକୁ, ହେଲା ଯାଉଥୁଲୁ। ସେ ବାଟରେ ଗୋଟେ ଜଙ୍ଗଲିଆ ବାଟ ହେଲା
ହଁ।
ଛେଳି ଯାଉଛି ସେ ଫଟକିନ ଗଲା କାର ଯୋଉ କବାଟ ଖୋଲିଦେଇକି ସେ ଛେଳି ତାକୁ ଭିତରେ ପୁରେଇ ଦେଲା। ହେଲା, ବାଟରେ କହିଲା ଜଙ୍ଗଲ ଠେଇ ରଖ ଆକୁ ଝୋଳ କରି ଖାଇବି ସେ ଏକା ସବୁ ଖାଇଦେଲା। ଟୋଟାଲ ସବୁ ଖାଇଦେଲା ସେ ଗୋଟା ଛେଳି ଏକା ଖାଇଦେଲା। ଅରାକ୍ଷସ ଟା ରାକ୍ଷସ ଟା ମାନେ ଜିମି ଯାଉଛି। ଆଉ କଣ ଗୋଟେ ଜିମ ଯାଉଛି। ଗୋଟେ ଆସି ତାଙ୍କ ଦୋକାନ ରେ ବହେ ଗେମ୍ଫା ମାରୁଛି।
ସାଉଣ୍ଡ କମା ହଁ।
କ୍ଲିୟର ଆସିଛି। ମୁଁ କହୁଛି ପାନ ଦୋକାନ ଖୋଲିବି ତୁ ଜିନିଷ ପତ୍ର ଦବୁ ମତେ।
ହଁ ଗୋଟେ ଭାଙ୍ଗିିବୁ ଛୁଟିଆଟେ।
ଓ ଓ।
କୁହ।
ହଁ ମୁଁ କାଲି ପାନ ଦୋକାନ ଖୋଲିବି ମତେ ତିନିଶହ
ଓ ହୋଉ ପାନ ଦୋକାନ ଖୋଲିବା କଣ ଅଛି।
ନାଇଁ ମ ଆଉ ନାଇଁ, ଛୋଟ ବେଳୁ ଗୋଟେ ସ୍ୱପ୍ନ ଅଛି ଗୋଟେ ବଡ ପାନ ଦୋକାନ
ମୁଁ କହୁଛି ପାନ ହୋଲସେଲରେ ବିକ। ହୁଁ ସେପଟୁ କଣ କିଏ ବୋଉ ବୋଉ ଡାକିଲେଣିି କିଏ।
ହଁ ସିଏ ଗୋଟେ ଆମ ଘରେ ଗୋଟେ ଅଛି। ଆଉ ସେ ଖାଲି ବୋଉ ବୋଉ ଡାକୁଛି ଆଉ।
ହଁ ହଁ।
ହଁ। ଆଉ ତୁ ପାନ ଖାଉ ପାନ ଖାଉ?
ହଁ ପାନ ମୁଁ ଖାଏ, ରଜ ଦିନ ରଜରେ ତମେ କେତେ
ହେ ଏ ରଜ ପାନ କଣ ସେ ମିଠା ଗୁରା ସେଗୁରା କଣ। ଆମର ସେ ଯୋଉ ଖାଲି ପାନ ବା ଯେମତିଆ।
ଖାଲି ପାନ ତ ମୁଁ ଖାଇନି, କାରଣ ମୁଁ କହିବି ଥରେ ଗାଁ କୁ ଯାଇ ଥିଲି, ଆମ ଗାଁ ରେ ସବୁ ପାନ ବରଜ ଅଛି ବହୁତ ସାରା।
ବରଜ ମାନେ କଣ?
ପାନ ବରଜ ମାନେ ସେଠି ପାନ ଚାଷ
ପାନ ଚାଷ ହୁଏ ମାନେ ବିଲ।
ହଁ ବିଲରେ ପାନ ବରଜ କରନ୍ତି। ତ ମୁଁ ଯାଇଥିଲି ଗାଁକୁ, ମୁଁ ପାନ ଗୋଟେ କହିଲି ଗୋଟେ ବୁଢ଼ାବା ଜେଜେଙ୍କୁ ପାନ ବିକୁଥିଲେ ମୁ କହିଲି ଗୋଟେ ପାନଟେ ଦିଅ।
ହୁଁ।
ଏ ଭାଇ ଗୋଟେ ପାନ ଦେଲେ ମୁଁ ତାକୁ ଖାଇଲି ଫାଷ୍ଟ ଦଶ ମିନିଟ କିଛି ଲାଗିଲାନି ସେକେଣ୍ଡ ଦଶ ମିନିଟ ପରେ ଯୋଉ ମୁଣ୍ଡ ବୁଲେଇ ହେଲା ମୁଁ ଗୋଟେ ଗାଡି ଚଲେଇ ଆ ମାନେ ମୁଁ ଗୋଟେ ଗାଡି ପଛେ ପଛେ ଯାଉଥିଲି ସେଇଠି ମୁଁ ବାଟରେ ପଡିଗଲି। ମୁଣ୍ଡ ବୁଲେଇ ହେଲା। ତା ହସ୍ପିଟାଲ ଗଲି କଣ ହେଲା ତାପରେ ଡାକ୍ତର କହିଲେ ତ ତମେ କ କଣ ହେଇଚି ଏମିତି ମୁ ମୁଣ୍ଡ କାଇଁ ବୁଲେଇ ହଉଚି, ଡାକ୍ତରଙ୍କୁ କହିଲି ଡାକ୍ତର ପାନ ପାଇଥିଲ ନା ସେପା ନରେ ଗୁଣ୍ଡି ଗୁଣ୍ଡି ମିଶେଇ ଦେଲା କି? ମୁ ଫାଷ୍ଟ ଟାଇମ୍ ଦଉଚି ଫ୍ୟାଷ୍ଟ ଟାଇମ୍ ଫାଷ୍ଟଟାଇମ୍ ଚାଖିଲି ସେ ଯୋଉ ଗୁଣ୍ଡି ଶୁଣୁନୁ ଏ ଯେଉଁ ପୁଳେ ଗୁଣ୍ଡି ମାରି ଦେଇଦେଇଚନ୍ତି ମୋ ମୁଣ୍ଡ ଫୁଣ୍ଡ ବୁଲେଇକି ଯୋଉଁ ଅବସ୍ଥା। ମୋତେ ଆଜି ସେଇ ଦିନଟା ସାରା ମୁଁ ମୁଣ୍ଟ ମୁଣ୍ଡ ବୁଲିେଇ ହେଲା।
ଗୁଣ୍ଡି ଯାହା ଖାଉଥାଉ ମୁଁ ଜାଣିଚି ମୁଁ କହୁଚି ରେଗୁଲାର ମାନେ ଡେଲି ଡେଲି ଖା। ଡେଲି ଡେଲି ଖାଇଲେ ମାନେ ମାନେ ଏତେ ଜଣା ପଡିବନି।
ତାପରେ ଆଜି ତ କଣ ଗାଈ ଫାଇ ଆସି ପଶିଲେଣି ପୁରା ପଡ଼ିଆ ଭିତରେ ପୁରା କାଦଅବାଦୁଅ।
ବଢିଆ କାଦୁଅକୁ ଗୋବର ଭାଇ ଦେକି କମ୍ବିନେସନ ଭାଇ କାଦୁଅକୁ ଗୋବର ସେଇଥିରେ ଦୀପ୍ତି ଦୀପ ଭାଇ ବ୍ୟାଟିଂ କରିବେ ତୁମେ ବୋଲିଂ କରିବ ଆହ। ଆ କି ମଜା।
ହୁଁ ସେଇଥିରେ ବଲ୍ ଟା ଗୋବରରେ ପଡୁଥିବ ଦିତିଙ୍କ ମୁହକୁ ଛିଟକୁଥିବ।
ଦେଖିଲୁ ସେ ଗାଈ ଭିତରେ ଗୋଟେ ହାତୀ ଆଇଚି କି ଚିକୁ ଆସିଥିବ ଦେଖେ
ଉଁ ନାଇଁ ନାଇଁ ଗାଈ ଗାଈ ଗୁଡାକ ଚାଲୁଚନ୍ତି।
ହାତୀ ନାଇଁ ନା ହାତୀ ଖାଲି ବାରମ୍ବାର ଫୋନ କରୁଚି ତ ମୁ କହିଲି ହାତୀ ଆଉଚି। ଏ ମୁଁ ଯିବିନି ମୋ ଇଚ୍ଛା ହୋଉନି ଘରେ ଶୋଇଲି ମତେ ନିଦ ମାଡି ଲାଣି ବା। ଓଲ ତୁ ଗୋଟେ କାମ କରେ ମ ତ ଗୋଟେ ଗପ ଶୁଣା ମୁଁ ଶୋଉଚି ଆଉ ଗୋଟେ ଭଲ ଗପ କହ।
ମୋର ତ ନିଜର ଗପ ମନ ନାହିଁ ତମକୁ ମୁଁ କଣ ଶୁଣେଇବି।
ତ ଅଜା ଆଇ ତତେ ଛୋଟବେଳେ ଗପ କହିନାହାନ୍ତି କିଛି
ହଁ ବହୁତ ଗପ କହିଚନ୍ତି ଯେ ସେମିତି
ତ କହୁନ ମୁଁ ଶୁଣିକି ଶୋଇବି ମତେ ନିଦ ମାଇଲାଣି।
ଗପ ହଉଚି ବେ ମନେ ନାହିଁ ବା।
କଣ ମନେ ନାହିଁ।
ଆରେ ମାନେ ବହୁତ ସାରା ଗପ ଶୁଣିଚି ସେମିତି କଣ ଗୋଟେ ଦିଟା ନା କଣ।
ହାଲୋ।
ହୁଁ ହାଲୋ ଆରେ ବହୁତ ସାରା ଶୁଣିୁଚି।
ବହୁତ ସାରା ଶୁଣିଚୁ ନା।
ହଁ।
ହଉ ହଉ ହଉ ମୁଁ ରହୁଚି ଆଉ କେତେବେଳେ କଥା ହେବି ଆଉ।
ଓ ହୋ।